ହ୍ୟାଲୋ।
ହଁ।
ହ୍ୟାଲୋ।
ହ୍ୟାଲୋ।
ହୁଁ ଶୁଭୁନିକି?
ହୁଁ ଶୁଭୁଛି।
ଓଃ କଣ କରୁଚ?
ଏମିତି ବସିଥିଲି ବହୁତ ଗରମ ହଉଛି ଆଉ କଣ କରିବା?
ଓହୋ ଛାଡ ଗରମ କଥା ଆଉ କାହିଁ କହୁଛ ତ ସବୁଆଡେ ହଉଛି ଆଉ।
ହୁଁ।
ଆଉ କେଉଁଠି ମାନେ ଡିୟୁଟିରେ ନା ଘରେ?
ଯେଠୁ ଯାଇଥିଲି କିନ୍ତୁ ପଳେଇ ଆସିଲି ଅଧାରୁ।
କି?
ମୋ ମୋ ମାର୍କେଟିଂ କାମ ନା ବୁଲାବୁଲି କହି ଖରାରେ ବୁଲାବୁଲି କରିକି ଦେହଟା ମାନେ କେମିତି କଣଠି ଅବାଗିଆ ଅବାଗିଆ ଲାଗିଲା ତ ସେଥିପାଇଁ। ପଳେଇ ଆସିଲି ଘରକୁ। ଆସିକି ଜସ୍ ଟିକେ ଏସି ଲଗେଇକି ଗଡପଡ ହୋଉଥିଲି। କରେଣ୍ଟ ବି ପଳେଇଲା।
ହୁଁ ହୁଁ।
ହୁଁ ଏବେ ଯୋଉ ଆମର ଯୋଉ କଣ କହିଲ ଆମର ଗୋଟିଏ ଇଏ ଭିତରେ ବାଉଣ୍ଡ୍ରି ଭିତରେ
ହୁଁ।
ଦିଟା ଘର ନା ଗୋଟେ ବଡ କୋଠା ଘର ଆଉ ଗୋଟେ ଚାଳ ଘର ସେ ମଝିରେ ଗୋଟେ ରାସ୍ ତା ଆଜି ହେଲା ଗଳି ଟାଇପ୍ ର ସେଇଠି ଗୋଟେ ଫୋଲଡିଙ୍ଗ ଖଟ ପକେଇ ଦେଇକି ତକିଆ ଟେ ପକେଇକି ଶୋଇସି ପୁରା ଆସି ଯୋଉ ଦେଖିନ ଗଳି ବାଲା ଜାଗାରେ ମାନେ ଟିକେ ଅଧିକ ପବନ ଯିବା ଆସିବା ହୁଏନି କି।
ହୁଁ ହୁଁ ହୁଁ।
ଏତେ ଭଲ ପବନ ଦଉଛି ଏଇ ଜଷ୍ଟ ଟିକେ ଆଖିଲ ଲାଗି ଯାଇଥିଲା ତ ତୁମେ ଫୋନ କଲ ଆଉ।
ଅହ ଆଚ୍ଛା ଆଚ୍ଛା ଆ ମୁଁ କଣ କହୁଥିଲି ଇଲୋ ମୋର ଗୋଟେ ଏ ଯୋଉ ତମର ଯୋଉ ଏସି ଆଣିଥିଲ? ଏସି ଇଏ ମାନେ ଆଣିନଥିଲାକି?
ହଁ।
ହୁଁ ଆମର ଗୋଟେ ଏସି ଆଣିବା। ଅମ୍ ତ ଆଣିଚ ନା?
ହୁଁ।
ହଁ ତ ସେଇଆଯେ ମାନେ କଣ କୋଉଟା ଆଣିଲେ ଭଲ ପଡିବ। ମୁଁ ତ ମାନେ ମୁଁ ଟୋଟାଲି ଜାଣିନି କଣ କମ୍ପାନୀ କଣ? କିଛି ବି ତ କୋଉଟା ଆଣିଲେ ଭଲ ହୁଅନ୍ତା ଆଉ କଣ ଏମ୍
ସାରା ଅଛି।
ହଁ ନା ଭଲ କୋଉଠି କମ୍ପାନୀ ତ ବହୁତ ସାରା ଅଛି। ସେମ୍ ତିରେ ବି
ନା ନା ନା ନା ମୁଁ ସେଇ କଥା କହୁଛି କମ୍ପାନୀ ତ ବହୁତ ସାରା ଅଛି।
ହୁଁ।
ଆଉ ଯୋଉ ମାନେ କମ୍ପାନୀ ବହୁତ ସାରା ଅଛି। ମାନେ ସେଇ କମ୍ପାନୀର ଭଲ ବାଲା ବି ଅଛି। ସେଇ କମ୍ପାନୀର ଟିକେ କମ ଭଲ ବାଲା ବି ଅଛି।
ଓହୋ ଏମିତି ବି ଥାଏ କି ମାନେ କମ୍ପାନୀର ଭଲ ବାଲା କମ୍ପାନୀର କମ୍ ବାଲା।
କମ୍ ଭଲ ବାଲା ଯୋଉଟା କମ୍ ପଇସା ସେଟା କମ୍ ଭଲ। ଜିନିଷ ହଉଛି ସେଇୟା ନା କିନ୍ତୁ
ହୁଁ।
ଅଧିକ ପଇସା ଦେଇକି ଟିକେ ଅଧିକ ଭଲ ଵାଲା ଆଣିବ ମାନେ କାହିଁକିନା ଫିଚର୍ସ ଅଧିକ ତା ସହିତ ପ୍ରୋବ୍ଲେମ ଅଧିକ।
ନା ଅଧିକ ଭଲ ଜୋରେ ଦେଇକି କିଣିବ ନା କଣ?
ନା ନା ମୁଁ କହିଲି କମ୍ ଭଲ ବାଲା ଆଣିବନି କି ବହୁତ ଭଲ ବାଲା ଆଣିବନି। ଯୋଉଟା ମଝା ମଝି ସେଇଟା ଆଣିବ।
ଓଁ ଏମିତି ବି କଣ ଥାଏ କି?
ହୁଁ ତ ମାନେ କଣ କହିଲ ଦେଖ ତମ ରୁମ ସାଇଜ କଣ?
ରୁମ୍ ସାଇଜି ବଡ ରୁମ୍ ତ ଜାଣିଛି କିନ୍ ତୁ ସେମିତି ଜାଣିନି ସାଇଜ୍ କଣ କେମ୍
ତ ଠିକ୍ ଅଛି ହାଇଏଷ୍ଟ ବାର ବାର ହେଇଥିବ ଆଉ ପୁରା ପନ୍ଦର ପନ୍ଦର ତ ନୁହୁଁ ନା ସେ ହଇଗଲା ବେଳକୁ ନା ପୁରା ସ୍କୁଲ ହଲ୍ ଭଳିଆ ହେଇଯିବ।
ନା ନାଇଁ ଏତେ ବଡ଼ ନୁହେଁ।
ହୁଁ
ହଁ
ସେ ବାର ବାର ଧରିକି ଚାଲ ବାର ବାର ହେଲେ ବି ଥ୍ରୀ ଷ୍ଟାର ବାଲା ଏସିି ହଉଛି ତୁମ ରୁମ୍ ପାଇଁ ଇନଫ୍।
ହୁଁ
ହେଲା ଥ୍ରୀ ଷ୍ଟାର ବାଲା ଏସି ତ ପାଖାପାଖି ଯଦି ୱାନ ଟନ୍ ର ଆଣିବ ବହୁତ ଭଲ। ହେଲା ଦେଢ କି ଟୁ ଟନ ବି ଦରକାର ନାହିଁ ଦେଢ ଟନ ଆଣି ଆହୁରି ଭଲ କିନ୍ତୁ ୱାନ ଟନ୍ ବି ଠିକ ହିଁ ଅଛି କାହିଁକି ନା। ତମର ଦେଢ ଟନ ଆଉ ଦି ଟନ ବାଲା ଯଦି ଆଣୁଛ ଠିକ ଅଛି ଟିକେ ଅଧିକ ଥଣ୍ଡା ରହିବ। ଟିକେ ଜଲଦି ଥଣ୍ଡା କରିବ କିନ୍ତୁ ତା ସହିତ ବିଲ୍ ବି ବହୁତ ଉଠିବ। ହେଲାକି ହୁଁ।
ହଁ
ତ ସେଇ ୱାନ୍ ଟନ୍ ହିଁ ପରଫେକ୍ଟ। ହେଲା ପାଖାପାଖି ତୁମର ଧରିକି ଚାଲ ଆଉ ବାକି ରହିଲା କମ୍ପାନୀ କଥା। କମ୍ପାନୀ ଯଦି ଯଦି ଆମେ ଦେଖିବା ପାଇଁ ଯିବା ତାହେଲେ ମୁଁ ତ ଆଣିଛି ବ୍ଲୁଷ୍ଟାର ର
ଆଚ୍ଛା।
ହେଲା।
ହୁଁ
ବ୍ଲୁଷ୍ଟାରର ଆଣିଛି ଏଇଥିପାଇ କାହିଁକିନା ବ୍ଲୁଷ୍ଟାର ର ମେଣ୍ଟେନାନ୍ସ ବହୁତ କମ୍।
ହୁଁ
ହେଲା ତ ତାପରେ ଟିକେ ବଜେଟ୍ ବି ଭଲ ଥିଲା ସେଥିପାଇଁ ମୁଁ ନେଇଆସିଲି ଗୋଟେ ଭଲଟା ଆଉ। ଯଦି ବି
କଣ ବଜେଟ୍ ଭଲ ଥିଲା ନା ଅଫର୍ ଟାଇମରେ ନା କଣ ନା ସେମିତି
ଆଫର୍ ଟାଇମରେ ନୁହଁ ମାନେ ସେତେବେଳେ କଣ କହିଲ। ହଁ ମାନେ ଅଫର୍ ତ ସେମିତି କିଛି ନଥିଲା କିନ୍ତୁ ଟିକେ କମ୍ ରେଟରେ ମିଳିଲା। ତା ସହିତ ଡାଉନ ପେମେଣ୍ଟ ବି ଟିକେ ଅଧିକ ଦେଇଦେଲି।
ଆଚ୍ଛା ହଁ ହଁ ଡାଉନପେମେଂଟ ଅଧିକ ଦେଲେ ମାନେ କମ ହି ହେଇଯାଇଥିବ।
ହୁଁ ହୁଁ ହୁଁ ତ ସେଇଟା କଣ କହିଲ ତ ବ୍ଲୁଷ୍ଟାର ର ଏକ୍ଟୁଆଲି କପର ବାଲା ନାହିଁ ହେଲା କି ହଁ ତାର ହଉଛି ଷ୍ଟେନଲେସ୍ ଷ୍ଟିଲ୍ ବାଲା। ଏ କୋଉଟା କହିଲ ଯୋଉ ଏ ଗୋଟେ ତ ହଉଛି ଏସିି ଭିତରେ ଲାଗେ ଆଉ ଗୋଟେ ହଉଛି ବାହାରେ ଲାଗେ ଆମର ହଉଛି। ଯୋଉ ଏକ୍ଜିଷ୍ଟର ଫ୍ୟାନ ଯୋଉଟା।
ହଁ ହଁ ତ ହଁ ହଁ ହଁ ହଁ ବାହାର ପଟେ ଲାଗେ ହଁ
ହଁ ସେଇଟା ହଉଛି ବ୍ଲୁଷ୍ଟାର ଓ ଷ୍ଟେନଲେସ୍ ଷ୍ଟିଲ୍ ବାଲା କିନ୍ତୁ ତୁମେ ଯଦି ବି ଆଣିବ ବ୍ଲୁଷ୍ଟାର ଯଦି ଆଣୁଛ ତାହେଲେ ଠିକ ଅଛି। ଷ୍ଟିଲ ବାଲା ଆସିବ ଯଦି ଅଦର କିଛି ବ୍ରାଣ୍ଡ ଆଣିବ ତାହେଲେ ଆଣ ହିଟାଚି। ନହେଲେ ଆମର ଯୋଉ କଣ କହିଲ ଇଏ କ୍ୟାରିଅର। ଏଇ ଦିଇଟା ବେଷ୍ଟ ନହେଲେ ଏଲୋଡ଼ ଏଇ ତିନିଟାଙ୍କ ଭିତରୁ ଆଣ ଯଦି ବି ଆଣିବ କପର ବାଲା। କପର ବାଲା ମାନେ କଣ କହିଲ ସେ ଯଉ ଏକ୍ସିଷ୍ଟର ର ବ୍ୟାକ ଯୋଉଟା ନୁହଁ ସେଟା ହଉଛି କ କପର ର ହେଇଥିବ ତମ୍ବା ର
ହୁଁ ହଁ କଣ ହେଇଥିବ ଆଉ ମୁଁ
ହୁଁ ସେଇଟା ସେଇଟା ହେଲେ କଣ ହବ କି? ମାନେ କଣ କହିଲା ସେ ଯୋଉ ମେସି ଇନଟା ଯୋଉଟା ନଥାଏ ନା ସେଇଟା ଟିକେ କମ ହିଟ୍ ହବ। କାହିଁକି ନା ସେ ଗରମ ପବନ ଛାଡୁଛି ମାନେ ଯାହା ହେଲେ ବି ସେ ମିସିନ ଟା ସବୁବେଳେ ଗରମ ହଁ ହେଇକି ରହିବ ନା।
ହୁଁ ହୁଁ ହୁଁ।
ହୁଁ ତ ସେଇଟା ହଉଛି ମାନେ ଗୋଟେ ବେଟର ଆଉ।
ଆଚ୍ଛା।
ହୁଁ ଡାଉନ ପେମେଣ୍ଟ ଦେଖ ତୁମେ ଯଦି ବିି ଚାହିଁବ ଡାଉନ ପେମେଣ୍ଟ ଯୋଉ ରହିଲା ଯୋଉ ଫାଇନାନ୍ସ କଥା ତୁମେ ଯଦି ଡାଉନ ପେମେଣ୍ଟ ଦବାକୁ ଚାହିଁବ ତାହେଲେ ପାଖାପାଖି ଏହି ଦଶ ପନ୍ଦର ହଜାର ଦେଇଦେଲେ ବି ବହୁତ। ଯଦି ହଁ ଆଉ ଯଦି ବି ତୁମେ ଚାହୁଁଛ କି ଯେ ଡାଉନ ପେମେଣ୍ଟ ନ ଦେବା ପାଇଁ ତାହେଲେ ଏଇ ଯୋଉ କଣ କହିଲ ଜିରୋ ଡାଉନ ପେମେଣ୍ଟରେ ବି ନେଇ ଆସିବ। ହେଲା?
ଏମିତି ଅଛି କେତେଟା ଫାଇନାନ୍ସ ଅଛି। ମୁଁ ତ ସେଇ ଗୋଟେ ଫାଇନାନ୍ସ କରିଥିଲି ନୋ କୋଷ୍ଟ ଇ ଏମ୍ ଆଇରେ।
ହେଇଯାଇଥିଲା। ତୁମେ ବି ଯଦି ଯଦି ବି ସେଇଟା ତୁମ ହଁ ସେଟା କଣ କହିଲ? ଆଗରୁ କରିଥିଲି ମୋ ପାଖରେ ତା କାର୍ଡ ଥିଲା ସେଥିପାଇଁ କିଛି ପ୍ରୋସେସିଂ ଚାର୍ଜେସ୍ ପଡ଼ିଲାନି। କିନ୍ତୁ ତୁମେ ଯେହେତୁ ତମେ ଯଦି ଫାଷ୍ଟ ଟା
ଆଁ?
ହଁ ଆଉ ବାଜାଜ୍ କାର୍ଡ ଅଛି ନା। ବାଜାଜ୍ କାର୍ଡ କଥା ମୁଁ କହି ପାରିବିନି। କିନ୍ତୁ ମୋର୍ ସେଟା ଯୋଉଟା ଥିଲା। ସେଟା ଯୋଉଟା କଣ କହିଲ ଯାହା ହେଲେ ବି ତୁମେ ଯୋଉଟା କିଣିବ। ହଁ ବାଜାଜ୍ କାର୍ଡ଼ ରେ କଲେ ବି ହେଇଯିବ। ତୁମର ପ୍ରୋସେସିଂ ଚାର୍ଜ ମେ ବି କମ୍ ପଡ଼ିପାରେ। ମେବି ଯଦି ବାଜାଜ୍ କାର୍ଡ ରେ ଇ ବି ପାଞ୍ଚଶ ଟଙ୍କା ବୋଧେ। ବାକି ଅଦର୍ ରେ ନହେଲେ ପାଖାପାଖି ହଜାର ପନ୍ଦରଶ ଭଳିଆ ପଡିଯାଏ। କିନ୍ତୁ ମୋର ଏଟା କଣ ଆଗୁରୁ ଥିଲା ବୋଲି ସେ କାର୍ଡ ଥିଲା। ସେଥିପାଇଁ ମୁଁ କାର୍ଡ ଟା ଦି ହଜାର ଟଙ୍କା ବନେଇ ଥିଲି ନା? ତ ସେଥିପାଇଁ ଯେତେବେଳେ ମୁଁ ଯୋଉଟା ଆଣୁଛି ମୋର୍ ଆଉ ସେ ଯୋଉ ଚାର୍ଜେସ୍ ଟା ଆଉ ପଡୁନି। ହୁଁ। ପାଖାପାଖି ଧରିକି ଚାଲ। ଯଦି ତୁମେ ସେଇ ଦଶପନ୍ଦର ହଜାର ଯଦି ଦେଖ ଏସିି ଗୋଟେ ଆମର ହଁ। ହେଇ ଯାଉଛି ଉଁ ଚାଳିଶ ପଇଁଚାଳିଶ ହଜାର ଭିତରେ ବି ବୋହୁତ୍ ଭଲ ଏସି ହେଇ ଯାଉଛି।
ହୁଁ।
ହେଲା? ଚାଳିଶ ହଜାର ଧରିକି ଚାଲ ପାଖାପାଖି ଯଦି ପନ୍ଦର ହଜାର ଭଳିଆ ଦେଇ ଦେଲ ତାହେଲେ ବାକି ରହିଲା ଆଉ କେତେ? ଆଉ ପ ପଚିଶ ହଜାର। ହେଲା? ଛଅଟା ସାତଟା କି ଆଠ ଟା ଭଳିଆ କିସ୍ତି କରିଦବ। ଆମର ତିନି ହଜାର ସାଢ଼େ ତିନି ହଜାର ଭଳିଆ। ଆରାମ୍ ସେ ଛଅ ସାତ ମାସ ଭିତରେ କ୍ଲିୟର୍।
ଆଚ୍ଛା। ହୋଉ ତାହେଲେ ଆଉ। ଠିକ୍ ଅଛି। ମୁଁ ତ ଏମିତିରେ ଟୋଟାଲ୍ ତମେ ଯାହା ବି କହୁଚ ମୁଁ ତ ଟୋଟାଲ୍ ଶୁଣୁଛି ୟୁ ଜାଣିନି କିଛି ଫିର୍ ବି ଆଣିବାର ଅଛି ତ ଯଦି ମୁଁ ଯାଏ। ତାହେଲେ ସେଇଠି କଲ୍ ଟିକେ କଲେ। ମତେ ଟିକେ କହି ଦବ କି ସେମାନଙ୍କୁ କଲ୍ ରେ ଟିକେ କହି ଦବ କି କେମତି ଏମିତିର କରି କ୍ଷୟ ତସ
ହଁ ହଁ। ଆରେ ତୁମେ ଶୁଣ। ସେଠିକି ଯିବ ତାଙ୍କ ସୋରୁମ୍ କୁୁ ରିସେପ୍ସନ୍ କୁ ଯିବ। ରିସେପ୍ସନ୍ ଯାଇକି କହିବ କି ଯେ ଏ ସିି ଦେଖିବାର ଅଛି। ତ ଯିଏ ହେଲେ ଜଣଙ୍କୁ ଜଣେ ଏ ସି ଦେ ଖିବେ। ଏ ସି ଦେଖି ସାରିଲା ପରେ ତମକୁ ଯୋଉ ଯୋଉ ଫିଚର୍ସ ବାଲା କହିଲେ। ସେଇ ଫିଚର୍ସ ଗୁଡ଼ା ତ ମନେ ରହିଲା। ତାଙ୍କୁ ଯାଇଁକି କହିବ କି ଯେ ସେଇ ସେଇ ସେଇ ଜିନିଷ ହିଁ ଦରକାର୍ ବୋଲି ହେଲା। ତାପରେ ସେ ସେଇଟା ଦେଖେଇ ସାରିଲା ପରେ। ତାପରେ ତାଙ୍କୁ ପଚାରି ଦବ କି ଯେ ଆଉ ତୁମର ଯୋଉ କହୁଚ ନା ବାଜାଜ୍ କାର୍ଡ ବୋଲି। ଆଇ ଦର୍ ବାଜାଜ୍ କାର୍ଡ ହୋଉ କି ଅଦର କୋଉ ଫାଇନାନ୍ସ ରେ ହୋଉ। ମତେ ଦରକାର ଫାଇନାନ୍ସ ରେ। ତ ଏଠି କିଏ କରୁଛନ୍ତି? ତାଙ୍କୁ କୁହନ୍ତୁ। ମୋର୍ ଆସିକି କରି ଦିଅନ୍ତୁ। ତ ସିଏ ଆସିବେ। ତମକୁ ଡିଟେଲସ୍ ପଚାରିବେ କଣ କେମିତି କରିବାକୁ ଚାହୁଁଛ? ତ ତମେ କହିଦବ। ତୁ ଯେ ମୋର ଆଉ ଏତିକି ମାସର କରିବାର ଅଛି। ତମର ବର୍ଷିକିଆ କରିବାର ଅଛି। ଛଅ ମାସିକିଆ କରିବାର ଅଛି। କି ଦେଢ଼ ବର୍ଷ କି ଦି ବର୍ଷ କରିବାର ଅଛି। ସେଇ ହିସାବରେ କରିଦବ। କିନ୍ତୁ ହଁ। କିନ୍ତୁ ବେଟର୍ ହବ। ଯେତେ ଜଲ୍ଦି ସୁଝି ପାରିବ। ସେତେ ଭଲ।
ହଁ ହଁ। ସେଇଟା ତ ହଁ। ଆମର ଯାହାବି କିସ୍ତି ଆମେ ସେଇ ଛଅ ସାତ ଛଅ ମାସ୍ କି ଆ ଠ ମାସ ବର୍ଷେ ଏଇ ଭଳିଆ ହେଲେ ଭଲ ହବ। ମାନେ ସୁଜିିଲା ମାନେ କଣ ଟିକେ ତ ଉଁ କଷ୍ଟ ହବ କିଛି ଦିନ୍। କିନ୍ତୁ ଜଲ୍ଦୀ ସରିଯିବ ଆଉ। ଜଣା ପଡ଼ିବନି ଆଉ।
ହୁଁ। ନେଇ ଆସିଲୁ ଆରାମସେ ତା ପରେ ଏଁ ଆଉ ଗୋଟେ ଜିନିଷ ସେଠି କଣ କରିବ କହିଲ? ଅଁ ତାଙ୍କୁ ଗୋଟେ କାମ କରିବ। ତାଙ୍କୁ କହିବ କି ଯେ ଆଉ ଫ୍ରି ଡେଲିଭରି ଅଛି ନା ନାଇଁ? ହେଲା ଯଦି ସିଏ କହିବେ କି ଯେ ନା ଫ୍ରି ଡେଲିଭରି ନାହିଁ ସେଇଟା ଆକ୍ଚୁଅଲି ଗୋଟେ ଟ୍ରିକ୍ ହେଲା। ତାଙ୍କୁ କହିବ ଫ୍ରି ଡେଲିଭରି ଅଛି ନା ନାଇଁ? ସେ କହିବେ ନା ନା ଫ୍ରି ଡେଲିଭରି ନାହିଁ ତମେ କହିବ ନା ସାର ଜାହା ହେଲେ ବି ଚାଳିସି ପଚାଶ ହଜାର ଟଙ୍କା ଗୋଟେ ଏସି ନେଉଛୂ ଫ୍ରି ଡେଲିଭରୀ ଦବନି ଦବନି? ତାଙ୍କୁ ଏଇ କଥାଟା କହିଲି ତା ମୁଣ୍ଡ ଖରାପ କରିଦେବ ଯଦି ସେ କହିବ ନା ଫ୍ରି ଡେଲିଭରି ନାହିଁ। ତାହେଲେ ତାଙ୍କୁ ସେଇ କଥା ସାଙ୍ଗେ ସାଙ୍ଗେ ସେଇଠି କହିବ ଠିକ୍ ଅଛି ଫ୍ରି ଡେଲିଭରି ନଦିଅ ମୁଁ ମୋର ଗାଡ଼ି କରିନେବି। ଇନଷ୍ଟଲେସନ ଟା ତମ ତରଫରୁ ଫ୍ରି କର। ସେଇଠି ସେ ବାଧ୍ୟ ହେବ ଯାହାହେଲେ ବି ଆଈଦର ଡେଲିଭରି ଫ୍ରି ଦେବେ ନ ହେଲେ ଇଣ୍ଟଲେସନ ଟା ଫ୍ରି ଦେବେ। କାହିଁକି ନା ତାଙ୍କୁ ଗୋଟେ ଅଫନ୍ସିଭି ଲାଗିବ ନା କି ଚାଳିଶ ପଚାଶ ହଜାର ଟଙ୍କା ଖଣ୍ଡେ ଜିନିଷ ନେଲେ ଏଇଟା ଦେଲୁନି କି ସେଟା ଦେଲୁନି ଯୋଉଠା ହେଲେ ସେ ଗୋଟେ କରିଦେବେ।
ଆଛା ହଉ ଧନ୍ୟବାଦ ଧନ୍ୟବାଦ। ଠିକ୍ ଅଛି ମୁଁ ଗଲେ ସେଇଠିକି ତ କଲ୍ ମାରିବି ଆଉ ହେଲା। ହଉ ମୁଁ ଏବେ ଟିକେ ମୋର କାମ ଟିକେ ଅଛି ଘରେ ଡାକୁଚି ମୁଁ ଯାଏ। ମୁଁ ପୁଣି ଫାଙ୍କା ହେଲେ ଏଠିକି ଗଲେ ମୁଁ କଲ୍ କରିବି ହଉ।
ହଁ ହଉ।